ର
ଆଜ୍ଞା କୁହନ୍ତୁ।
ମୁଁ କହୁଥିଲି ଭାଇ କଣ କରୁଛ ଏବେ?
ମୁଁ ଏବେ ତ ବସିଛି ଗୋଟେ ଜାଗାରେ, ପ୍ରାୟତଃ ଆମ ଘରେ ଏବେ ବି ଖାଇବାକୁ ହେଇନି, ଗୋଟେ ଜାଗାରେ ଆସି ବସିଛି ଆଉ। ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ବି ସେଇ ଆସିଛି। ସେଠି ଗୋଟେ ଗଛ ତଳେ ବସିଛି ଯେ ଆଉ ଖିଆ ପିଆ ତ ବି ମୋର ବି ହେଇନି ଏ ପର୍ଯ୍ୟନ୍ତ, ଏଇ ଖରାବେେଳ ଖାଇବାଟା ତ କହୁଛ ତ ନା।
ଆଜ୍ଞା ଆଉ ଆପଣଙ୍କ ଏରିଆରେ କଣ କେମିତି ପାଠ ପଢା ଏବେ ଚାଲିଛି। ପ୍ରାୟତଃ ଆମ୍ ଆପଣଙ୍କ ଘର ପାଖରୁ ସ୍କୁଲ କେତେ ବାଟ ହବ ମତେ ତ ଜଣା ନାହିଁ ଆମ ଘର ପାଖରୁ ପ୍ରାୟତଃ ସ୍କୁଲ ଦୁଇଶହ ରୁ ତିନି ନି ଦୁଇ କିଲୋମିଟର ତିନି କିଲୋମିଟର ପାଖାପାଖି ହବ। ଆଉ ଆପଣଙ୍କର ସ୍କୁ ସ୍କୁଲରେ ସବୁ କେମିତି କଣ ପାଠ ପଢ଼ା ଚାଲିଛି। ସେ ବିଷୟରେ ଟିକେ କହିବା ଆପଣ ବିଦ୍ୟାଳୟରେ।
ହଁ ସ୍କୁ କହିବି ଯେ, ମୁଁ କହୁଛି ଆପଣଙ୍କର ଟିକେ ଇଏ ହଉ ଶୁ ଶବ୍ଦ ଶୁଭୁଛି କି ମତେ ପବନ ଟା ଶୁଭୁଛି। କୋଉଠି ବସିଛନ୍ତି କି ଯୋଉଠି ପବନ ଟା ଦଉଛି।
ଆଜ୍ଞା ଏଇସ ମୁଁ ଏବେ କୁହନ୍ତୁ କୁହନ୍ତୁ, ଏବେ ପବନ ବାଜିବନି କୁହନ୍ତୁ।
ହଁ ହଁ ନାଇଁ ମୁଁ ସେଇୟା କହୁଥିଲି। ପବନ ଟା ଜୋରରେ ବାଜୁଛି ତ, ମୁଁ ଆଣଙ୍କ କଥା ବି ଟିକେ କ୍ଲିୟରରେ ଶୁଭୁନି କାଳେ କଣ ହବ ସେ ଥିଲାଗି, ସେଇଟା ଗୋଟେ କଥା ନାଇଁ ମୁଁ ସେଇଆ କହୁଥିଲି ଯୋଉ ଇଏ କଣ ପଢାପଢି କଥା। କଣ ମୁଁ କହିବି ମୁଁ ତ ହଁ ଏଇ ସ୍କୁଲରୁ ଷ୍ଟାର୍ଟ କଲି। ଆମର ଏଠି ଗାଁ ପାଖରେ ଗୋଟେ ସ୍କୁଲ ଟା ଅଛି। ମୁଁ ପ୍ରାୟତଃ ଘରେ ପାଠ ପଢା ପଢାପଢି କରିଥିଲି। ପଢାପଢି କଲା ପରେ, ଯେମିତି ମୋର ତ ଡାଇରେକ୍ଟ ମୋ ବୋଉ ନେଇକି କି ମୋର ଦୂତୀୟରେ ଲେଖିଲା। କାହିଁକିନା ମୁଁ ପ୍ରନେ ନାଁ ଲେଖା ହେଲା। କାହିଁକି ନା ପ୍ରଥମରୁ ଯୋଉଟା ପା ସେଥିଲାଗି
ପ୍ରାୟତଃ ଆପଣଙ୍କ କଥା ବହୁତ ଶୀଘ୍ର ଆଜ୍ଞା ଆପଣଙ୍କ ଆପଣଙ୍କ କଥା ବହୁତ ଶୀଘ୍ର ବି ପଳେଇ ଆସୁଛି ମୋ ମୋବାଇଲ କି ଦେଖନ୍ତୁ ଆପଣଙ୍କ ଏବେ ଜେଗାରେ ବହୁତ ଭଲ ନେଟ ଚାଲୁଛି କି ନ ଚାଲୁଛି।
ନାଇଁ ମୋର ତ ନେଟ୍ ଚାଲୁଛି, ଆପଣଙ୍କର ପ୍ରୋବ୍ଲେମ ହେଇଥାଇପାରେ। କାହିଙ୍କିନା ମୋର ତ ଠିକ ଠାକ ଚାଲୁଛି।
ଆଜ୍ଞା ହଉ ଆପଣ କହିଲେ ଆପଣଙ୍କ ପ୍ରଥମ ପାଠ ପଢିନାହାଁନ୍ତି। ତାହେଲେ ପୁ ପୁ ଶୀଘ୍ର ଯାଇକି ଆପଣ ଦୁଆଦଶ ଦୂ ଦୂତୀୟ କ୍ଲାସରେ ଆଁ ଏ ପାଠ ପଢିଲେ ଆଉ ତାପର ଜୀବନ ନିତିଦିନ ଜୀବନ କେମିତି କଣ କଟିଲା। ଦ୍ୱତୀୟରୁ ତୃତୀୟ କେଉଁ ଯାକେ ସେଇ ବିଦ୍ୟାଳୟରେ ଏ ଥିଲା ପାଠ ପଢିବା ଲାଗି ଏ ସବୁ ବିଷୟରେ ଆପଣ ଟିକେ କହିବେ?
ହଁ କହୁଛି ସେ ପ୍ରଥମରେ ତ ଲେଖା ହେଲାନି। କାହିଁକିନା ପ୍ରଥମରେ ମୁଁ ଯୋଉ ପାଠଟା ସେଇଟା ମୁଁ ଅଲରେଡି ପଢିଥିଲି ଘରେ ତ ସେଥିଲାଗି ପ୍ରଥମ ପାଠ ଟା ମୋର ପଢା ହେଲାନି। ଦ୍ଵିତୀୟରୁ ମୁଁ ପାଠ ଷ୍ଟାର୍ଟ କଲି ସ୍କୁଲରେ। ତାପରେ ଦ୍ଵିତୀୟରୁ ତ ମୁଁ ଭଲ ପଢେ ଅବେସଲି। ସେମିତି ଚାଲିଲା ସେଇଠୁ ସେମିତି ସବୁ ଚାଲିଲା ପାଠ ପଢା ପଢି ଚାଲିଲା। ତାପରେ ଦ୍ଵିତୀୟ ପରେ ଧୀରେ ଧୀରେ ମୁଁ ପଢିଚାଲିଲି ପଢି ଚାଲିଲି ଭଲ ପଢିଲି ପଢିଲି ତାପରେ ଏମିତି ଇ ଭଲ ପ୍ରୋଗ୍ରା ମାନେ ଗୋଟେ ଗୋଟେ ଯୋଗଦାନ ଦିଏ। ଯୋଉଥିରେ କି ଫାଷ୍ଟ ବି କୋଉ ଥରେ ହେଇଥିଲି, ଫାଷ୍ଟ ପ୍ରାଇଜ ହେଇଥିଲି। କଉଥିରେ ମତେ ପଇସା ବି ମିଳିଥିଲା। ଗୋଟେ ଗୋଟେରେ ଆଉ ଏମିତି ଯୋଉ ନବୋଦୟ ଆଉ ବୃତ୍ତି ପରୀକ୍ଷା ଏଗୁରାବି ସବୁ ମୁଁ ଦିଏ। ସେଇଟା ବି ମୁଁ ସେତେବେଳେ ସ୍କୁଲ ଟାଇମରେ ଦେଇଥିଲି। ଆଉ ତାପରେ ଏମିତି ପଞ୍ଚମ ହେଲା ପଞ୍ଚମ ପରେ ମୁଁ ମୋର ଗାଁ ସ୍କୁଲରେ ଅଛି ଯୋଉଟା ଆମ ଘର ପାଖ ପାଖରେ ଅଛି ସେଇଟାରେ ପଞ୍ଚମ ଜାକେ ଅଛି। ତ ପଞ୍ଚମରେ ଯେତେବେଳେ ଲାଷ୍ଟ ବୋର୍ଡ ପରୀକ୍ଷା ଟା ମୋର ହେଲା ତାପରେ ମୁଁ ସେଠୁ ବୋର୍ଡ ପରୀକ୍ଷା ସାରିକି ମୁଁ ଗଲି ଆମ ଘର ପାଖରୁ ଦୁଇ କିଲୋମିଟର ଉ ରେଡିଅସ ରେ ଗୋଟେ ଦୁଇ କିଲୋମିଟର ବ୍ୟବଧାନରେ ଗୋଟେ ଅଛି ବଡ଼ ସ୍କୁଲଟେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସେଥିରେ ମାନେ ସେଥିରେ ତାପରେ ମୁଁ ପଢିଲି ପାଠ ପଢିଲା ପରେ
ମୁଁ ବି ପ୍ରାୟତଃ ମୁଁ ବି ମୁଁ ବି ପ୍ରାୟତଃ ପ୍ରଥମ ପାଠ ପଢିଲି ପ୍ରଥମ ପାଠ ତ ପ୍ରଥମରୁୁ ପଞ୍ଚମ ଯାକେ ଆମ ବିଦ୍ୟାଳୟକୁ ଗଲି ଏବଂ ବିଦ୍ୟାଳୟକୁ ଯାଉଥିଲି। ବିଦ୍ୟାଳୟରେ ମଧ୍ୟ ଦୁଇଟି ଆମର ଗୋଟିଏ ସାର୍ ଏବଂ ଗୋଟିଏ ମ୍ୟାମ ଆମ ଗାଁ ର ଆଖପାଖ ଗାଁ ର ସିଏ ମଧ୍ୟ ସିଏ ସ୍କୁଲରେ ଟିଉସନ ବି ମଧ୍ୟ କରନ୍ତି ତାଙ୍କ ପାଖକୁ ଯୋଉ ପିଲା ଟିଉସନ ହବା ପାଇଁ ଯିବ ନାହିଁ ସେ ବହୁତ ମଧ୍ୟ ସ୍କୁଲ ସ ଗଲା ସମୟରେ ମାରନ୍ତି ଏବଂ ମୁଁ ତ ପ୍ରାୟ ମୋ ଓ ଘର ପାଖର ଗୋଟେ ଦିଦିଙ୍କ ପାଖରେ ପାଠ ପଢୁଥିଲି ପ୍ରଥମରୁ ପଞ୍ଚମ ଯାକେ ସେଠାରେ ପାଠ ପଢ଼ିଲି ଦିଦି ବି ମଧ୍ୟ ମୋତେ ବହୁତ ପାଠ ପଢ଼ ପାଠ ଭଲ ପଢ଼ାନ୍ତି।
ତମ ଟିଚର କଣ ଟିକେ ରାଗି ଥିଲେ କି?
ସେ ବହୁତ ତାଙ୍କ ସେତେବେଳେ ଦ ଦୁନିଆରେ ସେ ବହୁତ ଟଙ୍କା ଖାଲି ବହୁତ ପଇସା ରୋଜଗାର କରିବାକୁ ଚାହୁଁଥିଲେ। ସେଥିଲାଗି ତାଙ୍କ ପଇସା ବି ଆସୁଥିଲା ସେ ଯେହେତୁ ଚାକିରୀ କରିଚନ୍ତି। ଆଉ ଚାକିରି ପଇସା ଆସୁଥିଲା ଏଇ ତା ପରେ ବି ସେ କହୁଥିଲେ ଆମେ ଯେ ଯେପରିକି ବହୁତ ପିଲାଙ୍କୁ ଟିଉସନ ବି କଲେ। ବହୁତ ପଇସା କମେଇବେ। ଏଇ ସବୁ ଜିନିଷ ତାଙ୍କ ଉମ୍ ଚିନ୍ତାଧାରା ଥିଲା ଆଉ ମୁଁ
ଚିନ୍ତାଧାରା ଥିଲା ଯେ ମତେ କହୁଥିଲ ଯେ ତମେ କଣ ପିଲାଙ୍କୁ ମାରନ୍ତି ପିଲାଙ୍କୁ ମାରନ୍ତି ତ ମାରିବା ଟା କଣ ଦର ରେ କି ପଇସା କମେଇଆର ଅଛି ତ ତମେ ଟ୍ୟୁସନ କରିବ।
ସିଏ ପି ସିଏ ପିଲାମାନଙ୍କୁ ମାରନ୍ତି ଏବଂ ଦିଦିମାନେ ପିଲାମାନଙ୍କୁ କୁହନ୍ତି ଯେ ମୋ ଏବଂ ମୋ ଚୁଟି ଦେଖନ୍ତୁ ମାନେ ଚୁଟିରେ ଯୋଉ ଆମର ଯେପରିକି ଅଛି ନିଖ। ଡ଼ାଗେରା ଏସବୁ ମାନଙ୍କୁ ପିଲାମାନଙ୍କୁ ବି ଟକ୍ଟର କରାନ୍ତି ପିଲାମାନଙ୍କୁ କହନ୍ତି ଏଇ ସବୁ କର ନହେଲେ ମୁଁ ତ ମାଡ଼ ବି ମାରିପାରେ। ସେତେବେଳେ ଏଇ ସବୁ ଜିନିଷ ଥିଲା ଆଉ ମୋର ତ ପ୍ରାୟ ବି ମନ ଅ ଛି ମୋ ସ୍କୁଲୁ ଯିବାକୁ ସେଥିଲାଗି ପ୍ରଥମରୁୁ ପଞ୍ଚମ ଯାକେ ମତେ ଏତେ ଭଲ ବି ମଧ୍ୟ ଲାଗେ ନାହିଁ। ଯେତେବେଳେ ପ୍ରାୟତଃ ମୋର ଷଷ୍ଠ କ୍ଲାସ ହୋଇଗଲା ସେଥି ମଧ୍ୟରେ ମୋର ଆଉ ଗୋଟିଏ ସ୍କୁଲ ମଧ୍ୟ ଚେଞ୍ଜ ହେଇଗଲା। ଆଉ ଗୋଟେ ବିଦ୍ୟାଳୟକୁ ମୁଁ ଗଲି। ବିଦ୍ୟାଳୟକୁ ଯିବା ସମୟରେ ମୋର ସେଠି ବହୁତ ଭଲ ଜୀବନ କଟିଲା ମୋର। ସାଙ୍ଗମାନେ ବହୁତ ମା
ଟି ସେଠି ତ ଭଲ କଟିଲା ଷଷ୍ଠରେ କିନ୍ତୁ ପଞ୍ଚମ ଯାଙ୍କେ ତମର କେମିତି? ପାଠ ପାଠ ପଢ଼ିବାକୁ କେମତି ତ ତ କାହିଁକିନା ହେତେବେ ଛୋଟ ପିଲ ଥିବ? କେମିତି ପାଠ ପଢ଼ିଆ କେମତି ଇନ୍ତ୍ରେଷ୍ଟ ହୁଏ କଣ କେମିତି ଥାଏ ତମର ଇନ୍ତ୍ରେଷ୍ଟ?
ପ୍ରାୟ ସ୍କୁଲୁ ବହୁ ତ କମ ଯାଏ ସ୍କୁଲ ବହୁତ କମ ଯିବାରୁ ମୋର ଆମ ଘର ପାଖରେ ଯୋଉ ମୋର ଗୋଟିଏ ଭଉଣୀ ଅଛନ୍ତି ସେ ମୋତେ ବହୁତ ଭଲ ପାଠ ପଢ଼ାନ୍ତି ସେତେବେଳେ ସିଏ ପ୍ରାୟତଃ ତ ଅଁ ପ୍ଲସଥ୍ରୀ କପ୍ଲିଟ କରିଦେଇ ପ୍ଲସଥ୍ରୀ ପାଠ ପଢ଼ା ସରିି ଦେଇଥିଲେ ସେଥିଲାଗି ତାଙ୍କ ପାଖରେ ମୁଁ ଟ୍ୟୁସନ ସକାଳେ ମଧ୍ୟ ହୋଇଥାଏ। ରାତିରେ ବି ମଧ୍ୟ ହୋଇଥାଏ ଏବଂ ମୋର ପାଖାପାଖି ସାଙ୍ଗମାନେ ଏବଂ ବଡ଼ ଭଉଣୀ ଭାଇ ସିଏ ମଧ୍ୟ ସେ ଦିଦିଙ୍କ ପାଖରେ ସେତେବେଳେ ପାଠ ପଢ଼ନ୍ତି ସେ ଦିଦିଙ୍କ ପାଖେରେ। ପାଠ ପଢ଼ୁଥିଲେ ସେ ବହୁତ ଭଲ ପାଠ ପଢ଼ାଉଥିଲେ ତାପରେ ପରେ ଆମେ ପ୍ରାୟତଃ ଷଷ୍ ଟ କ୍ଳାସକୁୁ ଗଲୁ ଷଷ୍ଠ ସପ୍ତମ ଗୋଟିଏ ସ୍କୁଲରେ ପାଠ ପଢ଼ିଚା ଆପଣ ଷଷ୍ଠ ସପ୍ତମ ଜୀବନଟା କେମିତି କଟିଲା?
ଷଷ୍ଠ ସପ୍ତମ କଥା ମୁଁ କଣ କହିବି ମୁଁ ଯେତେବେଳେ ସେ ସ୍କୁଲକୁ ଫାଷ୍ଟ ଟାଇମ୍ ଗଲି ଯେତେବେଳେ ପ୍ରଥମ ଥର ଗଲି ଏ ସ୍କୁଲର ମୋର ଅଲରେଡ଼ି ଏ ସ୍କୁଲର କିଛି ବି ସାଙ୍ଗମାନେ ଯାଇଥିଲେ। ଆ ସେ ସ୍କୁଲ ର ନୂଆ ସାଙ୍ଗ ବି ଷଷ୍ଠରେ ଦେଖା ହେଲା ଯେତେବେଳେ ଏ ସବୁ ମିଶିକି ଦେଖାହେଲେ କିନ୍ତୁ ମତେ ମୋ ପୁରୁଣା ସାଙ୍ଗ ଟି ଭଲ ଲାଗିଲେ ଫାଷ୍ଟେ ଫାଷ୍। ତାପରେ ପ୍ରଥମ ପ୍ରଥମ ଭଲ ଲାଗିଲେ ତାପରେ କିଛି ଦିନ ପରେ ମତେ ନୂଆ ସାଙ୍ଗଙ୍କ ସହିତ ଯେତେବେଳେ ଦେଖାହେଲା ତାଙ୍କ ସହିତ ବି କଥାବାର୍ତ୍ତା ହେଲା ତାଙ୍କ ସହିତ ବି ମତେ ଭଲ ଲାଗିଲା। ତାପରେ ଧୀରେ ଧୀରେ ମତେ ସେଠି ରହିବାକୁ ଭଲ ଲାଗିଲା କିନ୍ତୁ ମୁଁ ଷଷ୍ଠ ତମ ଟିକେ ଖରାପ ରେ କଟିଛି କାହିଁକିନା ମୁଁ କ୍ଲାସରେ ଟିକେ ବହୁତ ସମୟ ଗପି ଦିଏ। କ୍ଲାସ ରେ ଶୋଇପଡ଼େ ଏମିତିଆ ମୋ ଗପିଆ ଲାଗି ମତେ କେତେ ଥର ସାର୍ ଆଣି ବାହାରେ ବସେଇଛନ୍ତି। ବାହାରେ କୋଉଠି ମାନେ ଷ୍ଟେଜ ଉପରେ ବସେଇଥିବେ କାହିଁକିନା ମୋତେ ସେଇଟା ମାନେ ମୋର ଗୋଟେ ଶିକ୍ଷା ପାଇଁ ସେ ମତେ ବାହାରେ ଆଣି ବସାନ୍ତି। ସେମିତିକି ଶିଖିବ ମାନେ ମୁଁ ଆଉ ସେ ସେକେଣ୍ଡ ମାନେ ଆଉ ଥରେ କେମିତି ଗପିବିନି କ୍ଲାସରେ କି କିଛି ବି ପ୍ରୋବ୍ଲେମ ମାନେ କିଛି ବି କରିବିନି ମୁଁ ଯେମିତି କି ପ୍ରୋବ୍ଲେମ ହବ ଅଲଗା ପିଲାଙ୍କୁ କାହାକୁ। ସେମିତିଆ ଟାଇପ ର ହେଇଥିଲା।
ମୋର ବି ପ୍ରାୟତଃ ଷଷ୍ଠ ସପ୍ତମ ଜୀବନ ବହୁତ। ତ ଭଲରେ କଟିଲା ଏବଂ ସେଠିକାର ବହୁତ ସାର୍ ମାନେ। ଦି ମାନେ ବି ମଧ୍ୟ ବହୁତ ଭଲ ଥିଲେ ଯେପରିକି ଗୋଟିଏ ଶ୍ରେଣୀ। ଅରିଓ ମାନେ ଆମର ଗୋଟିଏ ଭୋଜି ବି ମଧ୍ୟ ହଉଥିଲା। ସେତେବେଳେ ପିଲାମାନେ ତିରିଶ ରୁ ଚାଳିଶ ଟଙ୍କା ମଧ୍ୟ ଦଉଥିଲେ ସବୁ ପିଲା ଗୋଟେ ପିଲା ମିଶି ଶିକି ବହୁତ ଟଙ୍କା ବି ଆମର ଆସିକି ବହୁତ ଭଲ ଭଲ ଭୋଜି ହୋଇଥାଏ ଯେପରି। ଭାତ ଡାଲି।
ହେଇଯାଉଥିବ ସେତେବେଳେ ଅଳପ ପଇସାରେ ବି ଭଲ ଭଲ ଭୋଜି ହଉଥିବ କାହିଁକିନା ସେତେବେଳେ। କମ ପଇସା ଥିବ ତାପରେ ବି ତମେ ବି ଛୋଟ ପିଲା ଥିବ ତ କେତେ ଏକ୍ସଟ୍ରା ଦେଇପାରୁଥିବ ନାହିଁକି।
ଆଜ୍ଞା ସେ ସମୟରେ ମୋର ଚାଲିଥାଏ ଆଉ ଆପଣଙ୍କ ସ୍କୁଲ ରେ କେମିତି କଣ ଗଣେଶ। ପୂଜା ସରସ୍ଵତୀ ପୂଜା ଏସବୁ ଆପଣଙ୍କ ସ୍କୁଲ ରେ କେମିତି କଣ ବିଦ୍ୟାଳୟରେ ହୋଇଥାଏ ଆମ ବିଦ୍ୟାଳୟ। ତ ବହୁତ ଭଲ ହୋଇଥାଏ। ଗଣେଶ ପୂଜା ସରସ୍ଵତୀ ପୂଜା ଯେପରିକି ଆମର ଗଣେଶ ପୂଜାରେ ଭୋଜି ମଧ୍ୟ ହୋଇନଥାଏ କାରଣ ସେତେବେଳେ ନଈରେ ନଈ ବଢ଼ି ଆସିଥାଏ। ସେଥିଲାଗି ସାର୍ ମାନେ କୁହନ୍ତି କି ପନିପରିବା ବହୁତ ରେଟ୍ ହୋଇଥାଏ। ସେ ସମୟରେ ଭୋଜି ହୋଇନଥାଏ ସରସ୍ଵତୀ ପୂଜା କୁ ଆମର ପ୍ରାୟତଃ ଦଶ ରୁ ବାର ପ୍ରକାରେ। ଖାଦ୍ୟ ହୋଇଥାଏ ଯେପରିକି ବହୁତ ରେ ଟ୍ ସେତେବେଳେ ପନିପରିବାର କମ ଥାଏ।
ପନିପରିବା ର କମ ଥାଏ କାହିଁକି ନା ସେ ସେତେବେଳେର ବର୍ଷା ବର୍ଷା ହେଇଥାଏ ଶୀତ ଟାଇମ ଥାଏ। ତ ହବ ଆଇଥିଙ୍କି ସରସ୍ଵତୀ ପୂଜାରେ ସେତେବେଳେ ଟିକେ କମ ରେଟ୍ ଥିବ। ଆଇଟମ କୁହ ତମର କଣ କଣ ହୁଏ ସେଥିରେ ମାନେ କଣ କଣ ହେଇଥାଏ ରୋଷେଇ।
ଆମରି ପ୍ରାୟତଃ ଭାତ। ପ୍ରଥମତଃ ଭୋଗ ଲାଗି ସାରିବା ପରେ ଆମେ ବୁନ୍ଦି ଖାଇଥାଉ। ବୁନ୍ଦି ଖାଇ ସାରିବା ପରେ ପ୍ରାୟତଃ ଭାତ। ଡାଲି ଖଟା ଘାଣ୍ଟ ଆଉ ଗୋଟେ ସ ଭାଜି। ଆଉ ପାସେ ପାମ୍ପଡ଼ ଆଉ ଦହି ବୁନ୍ଦି। ଏଇ ସବୁ ବହୁତ ପ୍ରକାରର ଆଇଟମ ହୋଇଥାଏ ରସଗୋଲା। ଆଉ ଏମିତି ବହୁତ କିଛି ବି ଆଇସ୍କ୍ରିମ ଏଇ ସବୁ ଜିନିଷ ଦେଇଥାନ୍ତି ସାର୍ ମାନେ।
ହଁ ଆମର ବି ସେଇ ଆମର ବି ସେଇ ଆଇଟମ ହୁଏ ବିଶେଷ କରି ଯେମିତି। କହିବାକୁ ଗଲେ ଭାତ ତ ନ ଯାହାର ନାହିଁ ଭାତ ବି ହୁଏ ଡାଲି ଟା ଭଲ ଡାଲି ହୁଏ। ତାପରେ କୋବି ଚିଲ୍ଲି। ଆଉ କୋବିର ଗୋଟେ ମିକ୍ସ ଗୋଟେ ମାନେ ସବୁ ପ୍ରକାର ପନିପରିବା। ପଡ଼ି ଆଉ ଚିପ୍ସ କରନ୍ତି ମାନେ ଯେମିତି ସବୁ ପ୍ରକାର। ପରିବାକୁ ଛାଣିକି ଗୋଟେ ଟ ଟାଇପ ର ଆଉ ହଉଛି ଦହି। ଦହି ବୁନ୍ଦି ଯୋଉଟା ଆପଣ ବି କହିଲେ ଆମର ବି ହୁଏ ଖିରି। ଖିରି ଯୋଉଟା ପାଏସ କୁହନ୍ତି ଓଡିଆରେ କ୍ଷୀରି ପାମ୍ପଡ ପାମ୍ପଡ। ଛତା ଛତି ହୁଏ ଆଉ ଏତିକି କଣ ଭଲ ଲାଗେ କାହିଁକିନା ସ୍କୁଲ ରେ କଲେ ସବୁ ସାଙ୍ଗ ପିଲା ଥିବେ ସମସ୍ତେ ଥିବେ ତାଙ୍କ ସହିତ। ତ ମଜା ମସ୍ତି ରେ ଖାଇବୁ ମଜା ବି ଲାଗେ ଆଉ ସାର୍ ମାନେ ସେଠି ବି। ବୁଝାବୁଝି କରନ୍ତି ସାର୍ ମାନଙ୍କୁ ଯତିିକି ସେ ତେବେଳେ କଣ କି ସରସ୍ଵତୀ ପୂଜାରେ ଯେମିତି ଖାଇବା ପିଇବା। ଟାଇମ ହେଲେ ଗୋଟେ ସାରା ଙ୍କ ସହିତ। ତ ମିଳାମିଶାରେ ବି ଭଲ ଲାଗେ କାହିଁକି ନା ସେତେବେଳେ ସମସ୍ତେ ମିଳିମିଶି କଥାବାର୍ତା ହୁଅନ୍ତି। ଭଲ ଲାଗେ ସେତେବେଳେ ଷ୍ଟ୍ରିଟ ଲାଗନ୍ତିନି ସାର୍ ସାର୍ ଯେମତି ଫ୍ରେଣ୍ଡଲି ଲାଗନ୍ତି। ସେଇଟା ଗୋଟେ ପଏଣ୍ଟ କଥା ଆଉ ବୁଝୁଛନ୍ତି ସେଇଥିଲାଗି ସ୍କୁଲରେ କଣ ଏଇଟା ଗୋଟେ। ମେନ କିଛି ପର୍ବପର୍ବାଣୀ ହେଲେ ଯେମିତି ସରସ୍ଵତୀ। ତି ପୂଜା ହଉ ଗଣେଶ ପୂଜା ହଉ ଏଇଠି ଥିରେ ସାରଙ୍କ ସହିତ ମିଳ ମିିଶା କରିବା ସାଙ୍ଗ ସହିତ ମିଳାମିଶା କରିବା ଗୋଟେ। ଛୋଟ ଛୁଆଙ୍କର ଗୋଟେ ମଜା।
ଆଜ୍ଞା ଆମର ବି ପ୍ରାୟ ଆମେ ତ ପ୍ରାୟ ଗଣେଶ ପୂଜାରେ ଆମେ ତ। ପ୍ରାୟ ଗଣେଶ ପୂଜାରେ ସାଇକେଲ ନେଇକି ଯାଇଥାଉ ସରସ୍ଵତୀ ପୂଜାରେ ବି ସାଇକେଲ ନେଇ ଯାଇ ଥାଉ ପ୍ରାୟତଃ ସାଙ୍ଗମାନେ ଦଶରୁୁ ପନ୍ଦର ଜଣ ମିଶିକି ବହୁ ଜାଗା ବୁଲାବୁଲି ବି ମଧ୍ୟ କରିଥାଉ। ଆପଣ କେମିତି କଣ ବୁଲାବୁଲି କରନ୍ତି।
ନାଇଁ ମୁଁ ତ କେତେବେଳେ ସାଇକେଲ ନାହି ଏତେ ଜାଗା ବୁଲାବୁଲି କରିନି ଅବଶ୍ୟ କିନ୍ତୁ ମୁଁ ବୁଲାବୁଲି କରିଛି ସାଙ୍ଗ ପିଲାଙ୍କ ସହିତ କିନ୍ତୁ ଏତେ ଦୂର ଜାଗା ଯାଇନି କାଁହିଁକି ନା ମୁଁ ଏତ ଦୂର ଜାଗା ସାଇକେଲ ଲରେ ଯାଇପାରେ ନା। ତ ଅଳ୍ପ ଜାଗା ସେଇଠି ଆଖପାଖରେ ଯେମିତି କାର୍ଡ ଦବାକୁ ଅଲଗା ଅ ସ୍କୁଲ କୁ ଯାଆନ୍ତି। କି ଇଏ କରନ୍ତି ସେମିତି ଯାଇଛୁ ଆଉ। ଏଇଆ ସବୁ ଚାଲିଥିଲେ ଆଉ ଠିକ ଅଛି ମନୋଜ ରାଉତ ମୁଁ ହଁ କୁହନ୍ତୁ।
ଆଜ୍ଞା ଆଜ୍ଞା ଆପଣ ରଖନ୍ତୁ ଆଜ୍ଞା।
ରଖୁଛି ମନୋଜ ରାଉତ ମୁଁ ଯାଇକି ଖାଇବି ତ ଆପଣ ଖାଇବା ହେଇଗଲାଣି।
ନାଇଁ ହେଇନି ମୁଁ ବି ଯାଉଛି ଖାଇବାକୁ ଯାଉଛି।
ମନଜ୍‌ ରଖୁଛି।